ହ। ଲୋ ଆଇ ନମସ୍କାର।
ନମସ୍କାର ଆପଣ କଣ କରୁଚନ୍ତି?
ଏବେ ଯ କାମ ସରିଲା ଆସିଚି ଆଉ ଏବେ ସବୁ କାମ ସରିଗଲା କାମ ସାରିକି ଆସିକି ଆପଣଙ୍କୁ ଫୋନ ଆପଣ ଫୋନ କଲେ କଥା ହଉଚି ଆପଣଙ୍କ ସାଙ୍ଗେ।
ଆଜ୍ଞା ଆଜ୍ଞା। ଓ ଆଉ ଆପଣଙ୍କର ଝିଅ? ପୁଅ କଣ କରୁଚନ୍ତି?
ଝିଅ ଖେଳୁଚି ପୁଅ ସ୍କୁଲୁ ଆସିଲା ଆସି କି ଏବେ ଟିୟୁସନ ପାଠ କରୁ ଝିଅ ଖେଳୁଚି ମୁଁ ତାକୁ ଏବେ ଖୁଆଇଦେବି ଖାଇଲେ ସିଏ ଶୋଇବ। ଶୋଇଥିଲା ଉଠିଲା ଉଠିକି ଟିକେ ଖେଳୁଚି ତାପରେ ତାକୁ ପୁଣି ଖିଆପିଆ ତା କାମ ସାରିବି ଆଉ।
ଆଜ୍ଞା। ଆପଣ ଅ ମାନେ ଆପଣଙ୍କ ମତରେ ପୁଅ ଝିଅ ଉଭୟ ସଂସ୍କାରବାନ ହବ ବା ଦରକାର ମାନେ ଆମେ ଯେମତି ଝିଅକୁ ତାଗିଦ କରୁଚେ ସେମତି ପୁଅକୁ ତାଗିଦ କରିବା ଦରକାର ନା ନାଇଁ?
ନିହାତି ଭାବରେ ଦରକାର ପୁଅ ଝିଅ ଉଭୟ ସମାନ କେହି ମାନେ କମ ନାହାନ୍ତିି ଝିଅ ଯେମତି ଝିଅ ଯେମତି ମାନେ ସବୁ କାମ ପାଇଁ ଯୋ
ଆଜ୍ଞା ହଁ ମୁଁ ଆଜ୍ଞା ମୁ ମୁଁ ସେଇ ହଁ
ସେଇଟା କେବେ ନୁହଁ।
ମାନେ ସେଇ ଇଏରେ ମୁଁ ଗୋଟେ ଆଜ୍ଞା
କୁ ମାନେ ଠିକ ସିଧା ବାଟରେ ଯିବେ ଅଲଗା ଅଲଗା ବାଟ ଭଟକିବେନି ହଁ।
ଆଜ୍ଞା ସେ ଏ ମାନେ ଏମିତିରେ ମୁଁ ଗୋଟେ ମାନେ ପିଲାଙ୍କୁ ଦ ମାନେ ଦେଖ ଦେଖିଚି ମାନେ କଣ ହେଇଥିଲା ମାନେ ସେ ପିଲାଟେ ମାନେ ତା ବାପା ମା ତାକୁ ଛୋଟବେଳୁ ବହୁତ ତାଗିଦ କରୁଥିଲେ ବହୁତ ତାଗିଦ କରୁଥିଲେ ମାନେ ସେ ଉଠିଲେ ବସିଲେ ସେ ଗୋଟେ ପୁଅଟେ ଥିଲା ଫୁଣି ଆଉ ସେ ଉଠିଲେ ବସିଲେ ତାକୁ ଝିଅ ଭଳିଆ ତାଗିଦ କରିଥିଲେ ଆରେ ତୁ ଏଇଟା କରୁନୁ ତୁ ସେଇଟା କରୁନୁ ଆଉ ତାକୁ ଫୁଣି ଗାଁ ମାନେ ସେ ସହରରେ ରୁହନ୍ତି ତାକୁ ଆଣିକି ଗାଁ ରେ ରଖିଲେ ଗାଁ ରେ ରଖିଲା ପରେ ବାହାର ପୁ ମାନେ ସେ ଯୋଉ ପୁଅ ପିଲା ପୁଅ ପିଲା ସବୁବେଳେ କଣ ଯାଆନ୍ତି ନା ବାହାର ପିଲାଙ୍କ ସହିତ ମିଶିବାକୁ ତାକୁ ସେଇଟା ବି କହିବା ବାରଣ କରେ ନାଇଁ ତୁ ବାହାର ପିଲାଙ୍କ ସହିତ ମିଶେନା ଆଉ ତ ସିଏ କଣ କରେ ମାନେ ସେ ତା ବାପା ମାଙ୍କୁ ବହୁତ ଖରାପ ଭାବେ ଚିଡ ଚିଡ୍ ହୁଏ କି ଗୋଟେ ମତେ କଣ ଏତେ ତାଗିଦ କରୁଛନ୍ତି ମୁଁ ଗୋଟେ କୋଉ ପିଲାଙ୍କ ସହିତ ମିଶିପାରୁ ନାହିଁ ତାପରେ ତାକୁ ବି ଇମି କିନ୍ତୁ ସିଏ ପିଲା ଥିଲା ତାକୁ ସବୁବେଳେ ଗେ ଘର କାମ କରିବାକୁ କହୁଥିଲେ କି ତୁ ଏଇଟା କର ସେଇଟା କର ମାନେ ସବୁ କ କଥା ଏମିତି କହୁଥିଲେ ସେ ସବୁବେଳେ ଚିଡଚିଡ ଚିଡଚିଡ ହଉଥିଲା ସେ କହୁଥିଲା ମାନେ ମୁଁ ଏଇଟା ପଢିବି ସେଇଟା ପଢିବି ହଁ ପାଠ ପଢ କିନ୍ତୁ ତା ତା ଭିତରେ ବି ତାକୁ କହୁଥିଲେ କାମ କର ମାନେ ସିଏ ପୁରା ତା ବାପା ମାଙ୍କୁ ଆଉ ସେ ତ ପୁରା ବା ତା ବାପା ମାଙ୍କ ଉପରେ ପୁରା ଆ ମାନେ ପାଠ ପଢୁଥିଲା ପାଠ ପଢିଲା ବେଳେ ପାଠ ପଢଉଥିଲେ କିନ୍ତୁ ଯେତେବେଳେ ଫ୍ରି ଥିଲା ତାକୁ ଏ କାମ ସେ କାମ ସେ କାମ ଏମିତି ହଁ ବ୍ୟସ୍ତ କରେଇ ଦଉଥିଲେ ତାପରେ ସେ ସବୁବେଳେ ତା ବାପ୍ ବାପା ମାଆଙ୍କ ଉପରେ ଯାହା ଚିଡ଼ଚିଡ ହଉଥିଲା କି ମୋତେ ଗୋଟା କେତେବେଳେ ସମୟ ଦଉନାହାନ୍ତି ମୁଁ
ମୁଣ୍ଡ ଉପରେ ଥାଏ ଯେ ଆମେ କେମିତି ମାନେ ଅ ଟିକେ ବସିବୁ ବୁଲିବୁ ତାଙ୍କୁ ଟିକେ ଫାଙ୍କା ଛାଡିବା ବି ଦରକାର ଆମେ ଯଦି ସବୁ ବୋଝ ଭାର ତାଙ୍କୁ ଦେଇଦେବା ହେଇପାରିବନି।
ଏମିତି ଧୀରେ ଧୀରେ ସେ ମାନେ ପିଲାଟା ବଡ ହେଇଗଲା ବଡ ହେଇଗଲା ତା ପରେ ସିଏ ଚାକିରି କରିବାକୁ ଦିନେ ଆଇଥିଲା ତା ବାପା ତାକୁ କହିଲେ ହଁ ହଁ ମୁଁ ଜାଣିଛି ତୁ ଯେମିତିଆ ପିଲା ତୁ କେମିତିଆ ଚାକିରି ପାଇବୁ ଆମେ ଜାଣିଛୁ। ସବୁବେଳେ ଇଣ୍ଟରଭ୍ୟୁରେ ଯାଉଛୁ କଣ ଚାକିରି ପାଇବୁ ଆମେ ଜାଣିଛୁ ତାପରେ ସେ ପିଲାଟା ଏମିତି ସବୁଦିନ ଯାଏ ସେ ଦିନ କଣ ହେଇଛି ଯୋଉ ମାନେ ହଁ ହଁ ଦୁର୍ବଳ ହେଇଯାଇଥିବ ସେ ଏମିତି ତାକୁ କହିଥିଲେ ଅ କିନ୍ତୁ ମାନେ ସେଦିନ ଦେଖ ଖନ୍ତୁ ସେ ଯାଇ ଥିଲା ଯୋଉ ଇଣ୍ଟରଭ୍ୟୁରେ ବହୁତ ମାନେ ଲୋକ ଥିଲେ ବହୁତ ମାନେ ପିଲା ଥିଲେ ସିଏ ବସିଛି ହଁ ଏତେ ସମୟ ଇଣ୍ଟରଭି୍ୟୁ ବସିବି କଣ କରିବି ଯାଉଛି ଯିବି ଟିକେ ସେଠି ପା ଣି ପିଇ ଦେଇକି ଆସିବି ଆଉ ହଁ ମୁଁ ତ ପଢିଛି ସବୁ ଆଉ ଦେଖିଆ ଯାହା ଆସ ବ ବାପା ତ ଖାଲି କହୁଛନ୍ତି ହଉ ଯାହା ହବ ଭଗବାନଙ୍କ ଇଚ୍ଛା ଆଉ ତାପରେ ପାଣି ପିଇବାକୁ ଯାଇଛି ଟିକେ ଦୂର ବାଟରେ ତାଙ୍କର ପାଣି ଅଛି ପାଣି ପିଇବାକୁ ଯାଇଛି ପାଣି ପିଇଲା ଆଉ ପିଇ ସାଇଲା ପରେ କହିଲା କି ଅ ଦେଖିଲା ବାଟରେ ଆସିଲା ବେଳକୁ ବହୁତ କାଗଜ ପତ୍ର ଏମିତି ପଡିଛି ଖେଳା ମେଳା ହେଇକି। ସେ ତାକୁ ସଜାଡି ଦେଇକି ପଳେଇ ଆସିଲା। ସଜାଡି ଦେଇକି ପଳେଇ ଆସିଲା ତାପରେ କିଛି ସମୟ ପରେ ହଁ ଆହୁରି ଇଣ୍ଟରଭ୍ୟୁ ଟାଇମ୍ ଅଛି ପାଣି ପିଇଲା ପାଣି ପିଇବା ସମୟରେ ଦେଖିଲା ଅନ୍ୟ ଟ୍ୟାପ ଗୁର ସବୁ ବନ୍ଦ ଅଛି ତାକୁ ମାନେ ଯୋଉ ଖୋଲା ଅଛି ସେ ତାକୁ ବନ୍ଦ କରିକି ଆସିଲା। ତାପରେ କିଛି ସମୟ ବାଟରେ ଆସିଲା ବେଳେ ଦେଖିଲା ଗୋଟେ ଜାଗାରେ ମାନେ ଇଲେକ୍ଟ୍ରି ସବୁ ଫ୍ୟାନ ଫ୍ୟାନ ସ ସବୁ ସ- ସୁଇଜ୍ ଅନ୍ ଅଛି। ତାକୁ ଅଫ୍ କରିକି ଆସିଲା ପୁଣି କହୁଛି ହଁ ହଁ। ସବୁ ବନ୍ଦ ବାନ୍ଦ କରିକି ଆସିଲା ତାପରେ ଫୁଣି ଆସିଲାଉନୁ ନା ନା। ମୋର ଇଣ୍ଟରବ୍ୟୁ ଟାଇମ୍ ହେଇଗଲାଣି ମୁଁ ଯାଇ ଜଲ୍ଦୀ ଜଲ୍ଦୀ ଯିବି ପୁଣି ବଟରେ ଆସିଲା ବଳକୁ ଦେଖିଲା ଆଉ ଗ ଛ ଗୁରା କଣ ଏତେ ଝାଉଁଳି ଯାଇଛନ୍ତି? ଓ ହଉ ଏଇଠି ପାଣି ପାଇପ ଟା ତ ଅଛି ଯାଉଛି ଟିକେ ପାଣି ଦେଇ ଦେଇେଇକି ଆସିବି ଆଉ ଆଉ ତାପରେ ଫୁଣି ଆସିକି ମାନେ ସେ ପୁଣି ଇଣ୍ଟରବ୍ୟୁରେ ଟାଇମ୍ ରେ ପହଞ୍ଚିଛି ଯେହେତୁ ଏତେ ସମୟ ୱେଟ କରିବ କଣ ଯାଇକି କି ସିଏ ଅ-ମାନେ ଏଇ ସବୁ କାମ କରିଦେଇଛି। ପୁଣି ଆସିଲା ବେଳେ କିଛି ଲୋକ ତାଙ୍କୁ ଦ ମାନେ ଦେଖା ହେଇଯାଇଛି ତାଙ୍କୁ ବି ସାହାଯ୍ୟ କରିଛି କରିଛି ଆସିଲା ବେଳକୁ ଆଉ ପା ପାଖାପାଖି ଜଣେ ପିଲା ଅଛନ୍ତି ୟାର ଇଣ୍ଟରଭ୍ୟୁ ପଡିଲା ସେତେବେଳେ ଇଣ୍ଟରଭ୍ୟୁ ରୁମକୁୁ ଯାଇଛି ଆଉ ସେ ବାସ୍ ଖାଲି ସେ ସାର୍ ମାନଙ୍କୁ ନମସ୍କାର କହିଚି। ସେ କହଲେ ୟୁ ଆର୍ ସିଲେକ୍ଟ ତମେ ଏଇ ଚାକିର ପାଇଁ ପୁରା ଆମ ପାଇଁ ଦର କାର ଅ ସେ କହିଲେ ମୁଁ ତ କିଛି କରିନି ମୁଁ ତ କାଇହିଁ କିଛି ମାନେ ଏମିତି କିଛି ଆପଣଙ୍କୁ କ ହିନି ନା ଆମକୁ ଏଇ ଚାକିରି ପାଇଁ ଯେତିକି ଯେ-ହଁ ସେ କହିଲେ ଆମକୁ ଚା ଚାକିରି ପାଇଁ ଯେତିକି ପାଠ ଦରକାର ତାଠୁ ଅଧିକ ଗୋଟେ ଭଲ ବ୍ୟକ୍ତି ଜଣକ ଦରକାର ଆମକୁ ବିଶ୍ଵସ୍ତ ବ୍ୟକ୍ତି ଆଉ ସଂସ୍କାର ପୂର୍ଣ୍ଣ ଗୋଟେ ବ୍ୟକ୍ତିଟେ ଦରକାର୍ ସେ କହିଲେ ମୁଁ କଣ କଲି ନା ଆମେ ଏଠି ଲ- ପିଲାମାନଙ୍କୁ ଇଣ୍ଟରବ୍ୟୁରେ ଏଠି ପଚାରିଆ ସହିତ ସିସିଟିଭି ରେ ସମସ୍ତଙ୍କୁ ଚେକ୍ କରୁଥିଲୁ କି କିଏ କେମିତି କଣ? ଅ କରୁଛନ୍ତି ଆଉ ଆପଣ ମାନେ ଆମ କମ୍ପାନୀର ଆପଣଙ୍କର ତ ଯେତିକି ମାନେ ଅଛି ଏଲିଜିବିଲିଟି ଅଛି ଆପଣ ସବୁଥିରେ ପାସ୍ କରିଛନ୍ତି କିନ୍ତୁ ତା ସହିତ ଆପଣ ଯଉ କ- ଆମର ସବୁ ନିଆ ହେଲା ଟେଷ୍ଟ ନିଆ ହେଲା ତାଧିରେ ଆପ୍ ଆପଣ ବି ପାସ୍ କରିଛନ୍ତି ମୁଁ କଣ ଟେଷ୍ଟ ଦେଲି ନା ଦେଖନ୍ତୁ ସବୁ ପିଲା ଯେତେଏଳେ ଭାବୁଛନ୍ତି କଣ ହବ କେମିତି ମତେ ଚାକିରି ମିଳିବ ସେ ଯେତେ ବେଳେ ଚିନ୍ତା କରୁଛନ୍ତି ଆପଣ ସେତେବେଳେ ଚିନ୍ତା ନ କରିକି ଅନ୍ୟ ଆଡେ ମୁଣ୍ଡ ଖର୍ଚ୍ଚ କରିଛନ୍ତି ସମସ୍ତଙ୍କୁ ସାହାଯ୍ୟ କରିବାରେ ହଉ କୋଉଠି ଆମ କମ୍ପାନୀର ବିଦ୍ୟୁତ୍ ବ ଚେଇଁବାରେ ହଉ କୋଉଠି ଜଳ ବଞ୍ଚେଇଁବାରେ ହଉ କୋଉଠି ଆମ ଗ- କମ୍ପାନୀର ପରିବେ ଶ ସବୁ ସୁସ୍ଥ ରଖିବାରେ ହଉ ଯେମିତି ଗଛରେ ପାଣି ଦେଇକି ହଉ ଏମିତି ଅନେକ କୋଉଠି ମୋ କମ୍ପାନୀ କାଗଜ ପଡିଯାଇଛି ତାକୁ ଆପଣ ସାଇଜ ବି କରି ରଖି ଦେଇଛନ୍ତି ତ ଏଇ ସବୁ ଜିନିଷ ସେ ଭାବିଲା ଆଉ କି ଅ ସେ କହିଲେ କି ଅନ୍ୟ ପୁଅ ପିଲା ମାନେ ବି କ ସେଠି ବସିକି ଥିଲେ ଏଇ ସବୁ ଜିନିଷ ଯେ ତାଙ୍କ ଆଖିକୁ ଦେ ଦେଖା ଯାଇଥାନ୍ତେ ସେ କରିପାରିଥାନ୍ତେ କିନ୍ତୁ ଆପଣ ସେଥିମଧ୍ୟ ରୁ ଅ- ମାନେ ଅଲଗା ବାହାରିଲେ ତ ଆପଣଙ୍କୁ କୁ ଆମେ ସେଥି ପାଇଁ ସିଲେକ୍ଟ କରିଚୁ ତ ସିଏ ତାରେ ସେ କହିଲା ସେ ମାନେ ସେଠି କାନ୍ଦି ପକେଇଲା ସେ କହିଲା ମୋ ପାଖରେ ଏଇ ଗୁଣ ଟା ମାନେ ସେ ଆ ତାପରେ ଚାକିରି ନେଇକି ଆସିଲା ଭାରି ତା ବାପା ମାଙ୍କୁ ଦେଇଦେଲା ବାପା ମାଙ୍କୁ ଦେଇଦଲା ବାପା ହଉ ବାପାଙ୍କୁ ଆସି କାନ୍ଦି କାନ୍ଦି ଏମତି କହିଲା ଆଉ ବାପା ଆ- ଆଜି ଯାଇଥିଲି। ହଁ ମୁଁ ତା ବାପା କହିଲେ ହଁ ମୁଁ ଜାଣିଛି ତୁ ସାରା ଫେ-ଫେଲ ହେଇଥିବୁ ଆଉ ବାପାଙ୍କୁ କାନ୍ଦିିକି କହୁଛି ନାଇ ବାପା ଦେଖନ୍ତୁ ମୁଁ ଆଜି ଚାକିରି ପାଇଯାଇ ତା ବାପା ବି କାନ୍ଦି ପକେଇଲେ ତା ତା ହଁ ପାଇଯାଇଛି ହାଁ। ତାପରେ ସିଏ ତା ବାପାଙ୍କୁ ଯାଇକି ମୁଣ୍ଡିଆ ମାରିଲା ତାପ ତାପରେ ତା ବାପା କହିଲେ ହଉ ଯାହା ହଉ ତୁ ପରିଶ୍ରମ କରୁଥିଲୁ ନା ବାପା ହଁ ମୁଁ ପରିଶ୍ରମ କରିଥିଲି କିନ୍ତୁ ଆ ଆଜି ବୁଝୁଛି ତମେ ଯୋଉ ଛୋଟ ବେଳୁ ଏତେ ଜୋରେ ମୋ ଉପରେ ଚିଡି ଚିଡି ହୁଅ କି ଆ ସହିତ ମିଶନା ତା ସ ତମେ ସିନା ଆଜି ଯୋଉ ମାନେ ମୋତେ ସେ ରଖ। ହଁ ଖରାପ ଗୁଣ ମୁଁ ସବୁବେଳେ ସବୁଆଡୁ ଖରାପ ଆଡକୁ ଟାଣି ହେଉଛି।
ହୁଁ ଆମେ ଯେତେବେଳେ ଛୁଆ ମାନଙ୍କୁ ତାଗିଦ୍ କରୁଚେ ଛୁଆ ମାନେ କିଛିଟା ଛୁଆ ଅଛନ୍ତି ସେ ଜିନିଷକୁ ଭଲ ଭାବରେ ଗ୍ରହଣ କରୁଛନ୍ତି ଆଉ କିଛି ସେ ଜିନିଷ ସେ ଭାବୁଛନ୍ତି ନା ଆମ ବାପା ମା ଆମକୁ ଭଲ ପାଉ ନାହାନ୍ତି ଆମକୁ ଆମ ପ୍ରତି ତାଙ୍କର ତାଙ୍କର କିଛି ଦାୟିତ୍ଵ ନାହିଁ ଧ୍ୟାନ ନାହିଁ। ଧ୍ଯ। ନ ନାହିଁ ସେଥିପାଇଁ ଆମକୁ ସବୁବେଳେ ବିଗୁଡୁଛନ୍ତି ଇଏ କରୁଛନ୍ତି ସେ ସିଏ ଓଲଟି ମାନେ ବାପା ମାଙ୍କୁ ସେ ଖରାପ ଭାବୁଛନ୍ତି ସେ ସବୁ ବିଷୟରେ। ଦେଖିଲା ବେଳକୁ କିନ୍ତୁ ସିଏ ବାପା ମା ତାଙ୍କର ଏତେ ଭଲ ଚାହୁଁଛନ୍ତି ସିଏ ଜାଣି ପାରୁନାହାନ୍ତି।
ଆଜ୍ଞା ସିଏ ମାନେ ସେ କଥା ତା ବାପାଙ୍କୁ ହେଲା କି ବାପା ଆପଣ ସବୁବେଳେ ମତେ କହୁ ମୁଁ କିନ୍ତୁ ଖରାପ ଆଡ଼କୁ ଟାଣି ଯାଇଥିଲି ମୁଁ ଆଜି ବୁଝୁଛି ମାନେ ମୁଁ ମୁଁ ସେ କଳା ହାଣ୍ଡି ସବୁ ମାଜିଛି ଆପଣଙ୍କ ପାଖରେ। ତା ସହିତ ଆପଣ ମତେ ଯୋଉ ପାଠ ପଢେଇ ଯୋଉ ସଂସ୍କାର ଦେଇଥିଲେ ଆ ଆଜି ମୁଁ ମୁଁ କେବଳ ପାଠ ଯୋଗୁ ପାଇନାହିଁ କେବଳ ଆପଣଙ୍କ ସଂସ୍କାର ଯୋଗୁଁ ଆଜି ପାଇଚି। ଆଜି ସଂସ୍କାରର ଯେଉଁ ମୂଲ୍ୟ ଟା ମୁଁ ଆଜି ବୁଝିପାରିଲି ଆମ ଜୀବନରେ ତାର ଗୋଟେ କେତେ ଦରକାର? କେତେ ଦରକାର ସେଇଟା ମୁଁ ଆଜି ବୁଝିପାରିଲି।
ପାଠ ସମସ୍ତେ ପଢିଲେ କିନ୍ତୁ ଗୋଟେ ଭଲ ମଣିଷ ଗୋଟେ ଭଲ ଚ଼ରିତ୍ର ବାନ ଲୋକ ଗୋଟେ ହବା ସେଇଟା ହେଉଛି ବହୁତ କଷ୍ଟ ସେଇଟା ବେଶୀ କରି ପିଲା ଛୁଆଙ୍କ ଭିତରେ ତ ସେଇଟା ବିଲ୍‌କୁଲ ବି ନାହିଁ କହିବାକୁ ଗଲେ। କିଛି ଟା ଅଛି କିଛିଟା କିଛି ମାନେ କିଏ ଭଲ ଥାଇକି ବି ଭଲ ମାନେ ଖରାପ ସଙ୍ଗ କତିରେ ପଡିକି ହେଲେ ଖରାପ ହେଇଯାଉଛନ୍ତି।
ଆଜ୍ଞା ମାନେ ଦେଖନ୍ତୁ ଆଜ୍ଞା ସବୁ ଖରାପ ଥିଲେ ଭଲ ହେଇଯାଉ। ଆମ ଜୀବନରେ ସଂସ୍କାର ହୁଁ ସଂସ୍କାର ଟା ନିହାତି ରହିବା ରହିବା ଦରକାର କାହିଁକି ନା ଆଜିକାଲି ସମସ୍ତେ ପାଠ ପଢ଼ି ଚାକିରି ପରିବେଶ ସେଇଠି ନାଇଁ। କେତେ ମାନେ ଲୋକ ଅଛନ୍ତି ଏମିତି ଯାଇକି ମାନେ ଲୋକମାନଙ୍କୁ ନିଜ କଥା କଥା ଶୈଳୀ ନିଜ କାମ ଶୈଳୀରେ ବି ଯାଇକି କି ମାନେ ଚାକିରୀ ଖଣ୍ଡେ ବି ପାଇପାରୁଛି ହଁ ମନ କିଣି ଦଉଛନ୍ତି ଆଜ୍ଞା। ଆଉ ଆଜ୍ଞା। ଆଜ୍ଞା। ଆଜ୍ଞା ଆଜ୍ଞା।
ଆଜ୍ଞା ନାଇଁ ଆମେ ଖାଇନୁ ଏ ମୋ ଛୁଆ ମାନେ ଖାଇବେ ତାଙ୍କ ପରେ ଆମେ ସବୁ ଖାଇବୁ ଆଉ ଟିକେ କାମ ଥିଲା ସରିଲା ଏବେ। ଉଁ ତାପରେ ସେଇଠୁ ଆପଣଙ୍କୁ ଫୋନ୍‌ କଲି ଆପଣଙ୍କ ସାଙ୍ଗରେ କଥା ହଉଛି ତାପରେ ସେଠୁ ପୁଣି ତାପରକୁ ତାପର ଚାଲିବ କାମ କାମ ତ କେବେ ଛିଣ୍ଡୁନି ନା ସବୁବେଳେ ଜୀବନରେ କାମ ରହିଛି।
ଜାଣିନି ଆଜ୍ଞା।
କାମ ଚାଲିଛି କାମ ସହିତ ଅଲଗା ସବୁ କାମ ବି ଚାଲି ଛି ଆଉ କଣ କରିବା? ପରିବାର ପରିବେଶ ଛୁଆଙ୍କୁ ନେଇକି ରହିଲେ ତ ସବୁବେଳେ କା ସବୁବେଳେ କେତେବେଳେ ସେଠି ଛୁଟି ନ ଥାଏ।
ଆଜ୍ଞା। ନାଇଁ ଆମର ବି ସେଇ କାମ ସରିଲାଣି ଆଉ ଆଜ୍ଞା ଆଜ୍ଞା ଭଲ। ଆଜ୍ଞା। ନାଇଁ ଯେହେତୁ ବର୍ଷା ହଉଥିଲା ସେଥିପାଇଁ କଲେଜ ଯାଇନି କଲେଜ୍‌ ରେ ଆଗକୁ ପରୀକ୍ଷା ପରୀକ୍ଷା ଅଛି ଆଉ ଏବେ ପରୀକ୍ଷା ପାଇଁ ପ୍ରିପେର୍ ଚାଲି ଛି ଆଉ ଆଗକୁ ସେଥିପାଇଁ ତ ଘରେ ରହିିକି ପଢାପଢ଼ିଚାଲିଛି ଆଉ। ଆଜ୍ଞା ଆଜ୍ଞା। ଆଜ୍ଞା ଆଉ ମାସେ ପରେ ତ ପରୀକ୍ଷା ରହିଲା ଆଉ।
ମନ ଦେଇକି ଟିକେ ପାଠ
ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟବାଦ। ଓହୋ।